ହ୍ୟାଲୋ ଆଜ୍ଞା ବନ୍ଧୁ କଣ କରୁଛନ୍ତି ଆଜ୍ଞା ବନ୍ଧୁ କୁହନ୍ତୁ କଣ କରୁଛନ୍ତି?
ହଁ ମୁଁ ଭଲ ଅଛି ଆଉ ଏଇ ଘରେ ଥିଲି ଆଉ ଆପଣ କୋଉଠି ଅଛନ୍ତି?
ହଉ ବନ୍ଧୁ ଘରେ ଅଛୁ।
ଆପଣ କୋଉଠି ଅଛନ୍ତି ବନ୍ଧୁ ହଁ।
ବନ୍ଧୁ ଘରେ ଅଛୁ ଆପଣ? ଆ ବନ୍ଧୁ କଣ କୁହ କଣ କରୁଛନ୍ତି କୁହ? ବନ୍ଧୁ ବସିଛୁ ଆଉ ଖାଇଥିଲ କଣ ବନ୍ଧୁ?
ପଖାଳ ବଡିଚୁରା ଟିକେ ଆଉ ଶାଗ। ଭଜା ହେଇଥିଲା। ବନ୍ଧୁ ଆପଣଙ୍କ ଆଡେ ଗରମ ହଉଛି ଜୋରେ?
ଏ ବନ୍ଧୁ କୁହନି ଗରମ କଥା କିଛି କୁହନି ଗରମ ଜୋର ବନ୍ଧୁ। ଯାଇଥିଲୁ ବଜାର ବାହାରିଥିଲି ଯିବୁ ବୋଲି ବନ୍ଧୁ ବଜାର ଆଉ ଯାଇ ହେଲାନି ଏତେ ଖରା ଯେ।
ନା ଆମ ଆଡେ ତ ଜୋର ଗରମ ହଉଛି ତାପରେ, ବର୍ଷାର କିଛି ଇଏ ତ ଦେଖା ଯାଉନି ଗୁଳୁ ଗୁଳି ଟା ବି ଜ୍ୱର ହଉଛି ପବନ ପବନ କିଛି, କିଛି ଦଉନି କଣ ଟିକେ କାମ ଧନ୍ଦା କରି ହଁ ତ କିଛି କରିହଉନି ଏଇ ଯୋଉଁ ଙ୍ଘ୍ହୁ ଗରମ ଯୋଗୁଁ
ଆଜ୍ଞା।
ବୁଝିଲ ବନ୍ଧୁ।
ଆଜ୍ଞା।
ହଁ ବନ୍ଧୁ ଆପଣଙ୍କ ଖବର କଣ କୁହ?
ଆଉ ବନ୍ଧୁ ଭଲ ଅଛ ଆଉ ଆପଣଙ୍କ ଘରେ ସମସ୍ତେ କଣ ଅଛନ୍ତି ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ସବୁ ଖିଆପିଆ କରୁଛନଣନ୍ତି ଏନେକେ। ଗାଧୁଆଆଳ ଟାଇମ୍ ରିସେଇ ବାସ ଚାଲିଛି।
ଆଜ୍ଞା।
ଆଉ ଆପଣ କୁଆ ଯିବା ମୁ ଯିବା ଯିବି କଥା କଣ ହେଲା?
ବନ୍ଧୁ। ବନ୍ଧୁ ଏଇ ଯାଇଥାନ୍ତୁ ଭାବୁଥିଲି ଏ ତ ଖରା ହଉଛି ଭଉଣୀର ଗୋଟେ ବାହାଘର ଅଛି। ବାହାଘର ସରିଲା ପରେ ବନ୍ଧୁ ଯିବାର ଅଛି ଆଉ।
ହଉ ଭଉଣୀ ବାହାଘର ଠିକ୍ ହେଇ ଠିକ୍ ଠାକ ହେଇଯାଇଛି ସବୁ?
ଆଜ୍ଞା ବନ୍ଧୁ ଠିକ ଠାକ ହେଇଛି ଏଇ ପହିଲା ପହିଲା ଏକ ରେ ବାହାଘର ହବାର ଅଛି।
ଆଉ ଭଉଣୀ ବାହାର କୋଉଠି ଠିକ ହେଲା?
ବନ୍ଧୁ ଏଇ ଭଉଣୀ ବାହାଘର ଆମର ଠିକ ହେଇଛି ଆମର ବାଲି ଆମର ତାଳୁଆ ବାଲିକୁଦାରେ।
ଆମ ଏପର ଲାଇନି ଏପଟ
ଆଜ୍ଞା।
ଆଜ୍ଞା ଆଉ ବନ୍ଧୁ ଆପଣ ବାହାଘର ପରେ ଯୁଆଡେ ଯିବା କଥା କଣ କରିବେ କାମ ଧନ୍ଦା।
ଆଜ୍ଞା ବନ୍ଧୁ ଆଜ୍ଞା।
ହଁ ଟିକେ ବାହାର ପରେ ଗୋଟେ କୁଆଡେ ବୁଲି ଆସେ ତାର ଆପଣ ଯିବେ କୁଆଡେ କାମ ଧନ୍ଦା କାମରେ ଆଉ କଣ କଣ କହୁଛନ୍ତି?
ବନ୍ଧୁ ଚାଲନ୍ତୁ ପୁରୀ ଯିିବା ବୁଲିକି ଆସନ୍ତେ?
ପୁରୀ ତ ଆମେ ବାହାରୁଛୁ ଯିବୁ ଏଇ ବାହୁଡା ଆକୁ ବାହୁଡ଼ାରେ ଯିବୁ ଦି ତିନି ଦିନି ରହିକି ସେଇ ଠାକୁରଙ୍କ ସେଇ ଯଉ ମୁଁ କଣ ଏ ଅଧର ପଣା ଆଉ ତାପରେ ଏ ଠାକୁର ମାନେ ମନ୍ଦିର ଭିତରକୁ ଯିବେ ଯୋଉ ସେଟା ଦେଖିକି ଆସିବୁ ଟିକେ ମାଆଙ୍କର ଆଉ କାଳିଆ ଠାକୁରଙ୍କର ଟିକେ ଦର୍ଶନ ହବ।
ଆଜ୍ଞା।
ଦର୍ଶନ ଟିକେ ଦେଖିକି ଆସିବୁ ଆଉ।
ଆଜ୍ଞା ବନ୍ଧୁ।
ଯିବେ ଆପଣ ଆମ ସହିତ?
ଆଜ୍ଞା ବନ୍ଧୁ ଆପଣ ଯଦି କଥା ହେବେ ତାହେଲେ ମୁଁ ଯାଇକି ବୁଲିକି ଆପଣଙ୍କ ସହିତ ଆସନ୍ତି।
ହଁ ମୁଁ ଆମ ବନ୍ଧୁ ମାନଙ୍କ ସହିତ କଥାବାର୍ତ୍ତା ହେଇକି। ଆପଣଙ୍କୁ ଜଣେଇବି ଯାଇକି ସବୁ ବୁଲିିବାଲି ଆସିବା ଆଉ।
ଆଜ୍ଞା ବନ୍ଧୁ ଆଜ୍ଞା।
ଏ ତ ଗରମ ଜୋରେ ହଉଛି କିଛି କୁ ଆଡେଯାଇ ହଉନି ହଉ। ସି ଆଡେ ରୁମ୍ ନେଇଛୁ ଦେଖିିବା। ଏସି ରୁମ୍ ନବୁ ବୋଲି ଭାବୁଛି ଏଇ ଯୋଉ ଗୁଳୁଗୁଳିକି ଗରମ ହଉଛି। ତ ସେଠି ବି ପ୍ରଚଣ୍ଡ ଖରା।
ଆଜ୍ଞା।
ବୁଝିଲେ ବନ୍ଧୁ।
ଆଜ୍ଞା।
ସେ ଖରା ଯୋଗୁ କୁଆଡେ ବେଶୀ ବୁଲିବାଲି ହଉନି ନ ଏସି ରୁମ୍ ନବ ଭାବୁଛୁ ନର୍ମାଲ ରୁମ ନଉଥାଉ ସେଠି। ଗଲେ ଏଥର ଏସି ରୁମ୍ ଭାବୁଚୁ ନବୁ ଆଉ ରା ଏଥିରେ ଏଠୁ ବାହାରିକି ଯିବୁ ଦିନରେ ଯାଇ ହବନି ଯୋଉ ଖରା ହଉଚି ଆଉ ରାତିରେ ଆମେ ବାହାରିକି ଗାଡ଼ିରେ ଯିବୁ ଆଉ।
ଆଜ୍ଞା।
ସାତଟା ଆଠଟା ରାତିରେ ବାହାରିବୁ ଅଁ ବାରଟା ଗୋଟାଏ ହବ ଆମେ ପହଞ୍ଚିଲା ବେଳକୁ ରାତି ରାତି ଯାଇକି ପହଞ୍ଚିବୁ ରାତିରେ କଥା ହେଇଯାଇଥିବୁ ରୁମ୍ ବାଲା ସହିତ ରୁମ୍ ସେଠି ଯାଇକି ପହଞ୍ଚିବୁ ରୁମରେ ରହିବୁ ଆଉ।
ଆଜ୍ଞା ବନ୍ଧୁ ଆଜ୍ଞା। ଆଉ ବନ୍ଧୁ ଆଜ୍ଞା ବନ୍ଧୁ କାଲି ଭୋଜି ଖାଇଯାଇଥିଲୁ ଆପଣ ଆପଣଙ୍କ ଗ୍ରାମ ଫ୍ରାମ ଗ୍ରାମରେ କେଉଠି ଭୋଜି ଭାତ ହେଉଥିଲାନା ନାହିଁ ବାହାଘରିଆ?
ହଁ ବାହାଘରିଆ ଭୋଜି ହଉଥିଲା ଆଉ ଯାଇଥିଲି ଖାଇବୁ ଆପଣ ଯାଇଥିଲେ କଣ ସେଠି ଖିଆ ପିଆ କେମିତି କଁ ହେଲା?
ହଁ ବାନ୍ଧୁ ବନ୍ଧୁ ଭଲସେ ହେଲା ବର୍ଷାତ କାଲି ବନ୍ଧୁ ହେଲା ଆମ ଆଡ଼େ ତମ ଆଡ଼େ ବର୍ଷା ଫର୍ଷା ହେଇଚିନା ନାଇଁ?
ହଁ ବର୍ଷା ହାଲକା ହେଇଚି ବେଶୀ ଜୋରେବି ହେଇନି ହାଲକା ଟିକେ ବର୍ଷା ହେଇଚି ଆଉ ଖାଇବା ସେଠି ହେଇଥିଲା କଁ କଁ ସବୁ ଖାଇବା ହେଇଥିଲା ସେଠି ଯାଇଥିଲ?
ବନ୍ଧୁ କହନି କୁହନି ସବୁ ଖାଉଚୁ ଚିକେନ୍ ପୋକଡ଼ା ମାଛ ପୋଡ଼ା ଅନଲାଇନ୍ ବନ୍ଧୁ ଖିରି ଆଉ ଗୁପଚୁପ୍ ଆସ୍ କ୍ରିମ୍ ବନ୍ଧୁ ଅରୁଆ ଡ଼ାଲି ଆଉ ଛତୁ ଏ ବନ୍ଧୁ ସବୁ ହେଇଥିଲା ଆଉ।
ମସ ମସଲା ଅଧିକା ହେଇଥିଲାକି ଖାଇବାରେ?
ନାଇଁ ବନ୍ଧୁ ମସଲ ନାଇଁ ବନ୍ଧୁ ତେଲ ମସଲା ଆଉ ଆପଣ ବନ୍ଧୁ ଯଉ ଯାଇଥିଲେ ଭୋଜି ଖାଇ କଣ ସବୁ ଖାଇଲେ?
ଆମେବି ଯାଇଥିଲୁ ସେଇ ହେଇଥିଲା ମାଂସ ହେଇଥିଲା ତାପରେ ମାଛ ହେଇଥିଲା ସେ କୁକୁଡ଼ା ମାଂସ ହେଇଥିଲା କିଛି ପୋଡ଼ା ଟାଇପର ହେଇଥିଲା ଆଉ ସେଠି ଗୁପଚୁପ୍ ହେଇଥିଲା ତାପରେ ଆମର ଯୋଉ ପନିର ଯୋଉ ଛେନାର ସେ ପନିର୍ ହେଇଥିଲା ତାପରେ ରା ଭାତ ହେଇଥିଲା
ଆଜ୍ଞା।
ଯାଇଥିଲି ଖାଇ ପିଇକି ଆସିଲି ଆଉ।
ଆଜ୍ଞା। ଆପଣ ବନ୍ଧୁ କଁ ଚଲାବୁଲା କରୁଚନ୍ତିକି କଁ?
ହଁ ଏଇଠି ଅଛି ଘର ବାହାରେ ଅଛି ଟିକେ ପବନ ଦଉଚି।
ଆଜ୍ଞା ହେଥିପାଇଁ ଆପଣଙ୍କ କଥା ଟି ଟିକେ ନିଜକୁ ଶୁବୁଚି ପୁଣି ଶୁବୁନି ଏବେ ଶୁବିଲା ବନ୍ଧୁ ଠିକ୍ ଠାକ୍।
ଆମର ଟିକେ ପବନ ଦଉଚିତ।
ଆଜ୍ଞା ବନ୍ଧୁ।
ସେଆକୁ ଟିକେ ଜୋରେ ପବନ ଦଉଚି ସେଆକୁ କିଛି ଶୁବୁଥିବ କିଛି ଶୁବୀନଥିବ
ଆଜ୍ଞା ବନ୍ଧୁ ତମର ଆଡ଼େତ ପବନ ଫବନ ଦଉଚି ବନ୍ଧୁଯାଣିଲେ ଆମ ଆଡ଼େତ ପବନ ଫବନ ଟୋଟାଲି ନାହିଁ ଗୁଳୁଗୁଳୁ କହନି ବନ୍ଧୁ।
ପବନ ହାଲକା ହାଲକା ଦଉଚି ପୁଣି ବନ୍ଦ ହେଇଯାଉଚି ତାତି ପବନ ବାଡ଼ଉଚି। ବୁଝିଲେ ବନ୍ଧୁ ଏତେ ପପନ ବାଡ଼ଉଚି ବୋଲି କିଛି କରିହଉନି କୁଆଡ଼େ ଯାଇ ହଉନି ଟିକେ ବଜାରକୁ ଯାଇଥାନ୍ତି କଣ କାମରେ ମୋ ମଟର କାମରେ ଯାଇଥାନ୍ତି
ଆଜ୍ଞା।
ହୁଁଁ।
ଆଜ୍ଞା ବନ୍ଧୁ ଆପଣ ମଟର କାମରେବି ଯାଉଚନ୍ତି ଶିଖୁଚନ୍ତି କାମ ନାକଣ ନାଶିଖି ଯାଇ
ହଁ ନାଇଁ ଶିଖ ଶିଖିଛି କିଛି ଆଉ କିଛି ଅଛି ଶିଖିବା ଶିଖି ହଉ ଚାଲିଛି ହବ କାମ ଚାଲିଛି ମିଶିକି ଆଉ ଗୋଟେ କାମ ତ କରିହବନି ନା ସବୁଆଡୁ ମିଶି ଆସି କାମ କରିବାକୁ ପଡୁଛି।
ଆଜ୍ଞା।
ଏ ଖରା ଯୋଗୁ ଯାହା ଯାଇଛନ୍ତି ଆଉ ମାଲିକ ଫୋନ କରିଥିଲା ମୁଁ ଆଉ ଗଲିନି ଖରାପ ତାରେ ମୁଁ ସକାଳକୁ ଉଠ ଉଠିଲି ଦଶଟା ସାଢ଼େ ଦଶଟା ହବ ଆଜି ଖରାରେ ଗଲେଣିି
ମୁନ୍ତୁ କୁଆଡେ କୁଆଡେ ସବୁ ଯାଅ ମଟର କାମରେ ସବୁ ନହିଁ କି ଦୋକାନରେ ରହି କାମ କର?
ନାଇଁ ନାଇଁ ବାହାରକୁ ଯୋଉଠି କଲ ଆସେ ବାହାର କଲ ଯାଏ ବେଶୀ ଆମର ଗ୍ରାମ ସେମିତି କିଛି ନାହିଁ ବେଶୀ ଆମେ ଭଦ୍ରକ ବାଲେଶ୍ଵର କେନ୍ଦ୍ରାପଡା ଲାଇନ ବେଶୀ ଯାଉ ଆମେ କାମ କରିବାକୁ ସେଆଡୁ ଆସିବେ କଲ।
କଣ ସବୁ ତ ମଟର ଲା କେଉ ବୁଡ଼ କେଉ କଉ ଏଇସବୁ ଅଛି ଆପଣ ଟିକେ ଜଣେଇଲେ ମୋର ବି ଟିକେ ଆମ ଘରେ ବି ଖରାପହୁଏ କ ପାଇଁ? ଆମ ପାଖ ପାଖ ବନ୍ଧୁ ଆମ ଘର ପାଖରେ କିଏ ଖରାପ ହେଲେ ଆପଣ ତାକୁ ଯୋଗାଯୋଗ କରନ୍ତୁ।
ବିଦ୍ୟୁତ ର ଯେକୌଣସି ମେସିନ ଅଛି ଯନ୍ତ୍ର ହଁଉ ମେସିନ ସବୁ ଅଛି ବିଦ୍ୟୁତ ର ସବୁ ପ୍ରକାର ମ ସବୁ ସଜଡା ସଜଡି ହଉଛି ଆପଣଙ୍କ ଘରେ ଯଦି ବିଦ୍ୟୁତ ରଖୁଛନ୍ତି କୌଣସି ଥିବ ଯନ୍ତ୍ର ଯଦି ଖରାପ ହେଇଛି ଆପଣ କହିଲେ ଆମେ ଯାଇକି ସଜାର ଦବୁ।
ବନ୍ଧୁ ଆମର ଆମର ପାଣି ମଟର ବି ଅଛି ଖରାପ ହେଇ ହେଇଥିଲା ଏବେଥରେ ଆଉ ଯଦି ଖରାପ ହୁଏ ତାହେଲେ ଆପଣ ଆପଣଙ୍କ ସହିତ ଯୋଗାଯୋଗ କରିବୁ ଆଉ।
ଆଜ୍ଞା ନିଶ୍ଚିନ୍ତ ଭାବରେ ଜଣେଇବା ଆମେ କାଇହିଁକି ଆପଣଙ୍କର କାମ ଟା କରିଦବୁ ବୁଝିଲେ ବନ୍ଧୁ।
ଆଜ୍ଞା ଆଉ ବନ୍ଧୁ କଣ କଣ ସବୁ ଆଗ ଖାଲି ଏଇ ମଟର ପାଇଁ
ନାଇଁ ମୋଟୋର ଆ ଫ୍ୟାନ କାମ ହୁଏ ପଙ୍ଖା କାମ ହୁଏ ତାପରେ ଆମର ହଁ ପଙ୍ଖା ବାଗା ହୁଏ ଉପର ପଙ୍ଖା ତଳ ଟେବୁଲ ପଙ୍ଖା ତାପରେ ଆମର ହଁ ଛାତରେ ଛାତରେ ଯୋଉ ସବୁ ଯନ୍ତ୍ର ଲାଗେ ଯୋଉ ମେସିନ ସବୁ
ଆଜ୍ଞା।
ସେଇ କାମ ହଏ ଆଉ ଯେ ହବ ବିଦ୍ୟୁତ ବିଦ୍ୟୁତ ଦ୍ଵାରା ଯୋଉ ମେସିନ ସବୁ ଚାଲୁଛି
ଆଜ୍ଞା।
ସେଇ କାମ ସବୁ ହଉଛି। ବଡ ବଡ କାମ ବି ଧରା ହଉଛି କଣ ବଡ ବଡ କାର କଳକାରଖାନାର ଯେତିକ ଯନ୍ତ୍ର ମନ୍ତ୍ର ହେଲାଗ ମେସି ତାର ବି କାମ ଚାଲିଛି।
ଆଜ୍ଞା ଯାହା ହଉ ବନ୍ଧୁ ଭଲ କାମ ଟେ କରୁଛନ୍ତି।
ଯୋଉଠୁ ଫୋନ ଫୋନ ଆସୁଛି ଆମେ ଯାଇ ପହଞ୍ଚୁ ସେଠି କାମ କରିକି ଆସୁ ସେଇ ହିସାବରେ ଆମର ତ ସେମିତି ମାସିକିଆ ଦରମା ନାହିଁ ଆମର କାମ ଅନୁଯାୟୀ ପଇସା ମିଳେ
ଆଜ୍ଞା।
ଆଉ କାମ ନାହିଁ ତ ଆମର ପଇସା ନାଇଁ ଘରେ ବସିକିନା
ଆଜ୍ଞା ବନ୍ଧୁ ଭଲ କାମ ଟି ବନ୍ଧୁ କରୁଛନ୍ତି ଆପଣ ଯାହା ଭଲ ଶିଖିଯାଆନ୍ତୁ କାମଟି ଭବିଷ୍ୟତରେ ବି କାମ ଦବ ଆପଣଙ୍କର
ଆଜ୍ଞ ଖରା ପାଇଁ ତ ଯାଇ ହଉନି କୁଆଡେ? ଭାଇ ଖରାରେ ଯାଇଛନ୍ତି ଫୋନ କରିଥିଲେ ମାଲିକ ମୁଁ ହେ ମନା କଲି। ଯାଇ ହବନି ଆପଣ ହ ଦେଖିବା ଟିକେ ପାଗ ନ କଅଁଳ ହେଲେ କାଉଁଡି ହେଲେ ମାନେ ଯୋଉ ନରମ ପଡିଲେ ପହଞ୍ଚିବୁ ଆଉ। ହଁ ଭାଇଙ୍କୁ କହିବୁ ବୁଝିଲ ବନ୍ଧୁ।
ଆପଣ ବନ୍ଧୁ ଆପଣଙ୍କ ବଜାରରେ ସେଇ ଆପଣଙ୍କ ଏକୁଟିଆ ଦୋକାନ ନା ଅଲଗା କିଛି ଦୋକାନ ଅଛି?
ନାଇଁ ନାଇଁ ବଜାରରେ ଅନେକ ଦୋକାନ ସବୁ ଅଛି। ବିଭିନ୍ନ ବିଭିନ୍ନ ପ୍ରକାର ଦୋକାନ ଅଛି, ବିଭିନ୍ନ ଲୋକଙ୍କର କାମ ବି ଅଛି। କିନ୍ତୁ କିଏ ଗୋଟେ ପ୍ରକାର କାମ କରୁଛି, ଆମର ଭେରାଇଟି କାମ ହଉଛି।
ଆଜ୍ଞା ଆ ଆପଣଙ୍କ ସବୁ ପ୍ରକାରର କାମ ହଉଛି? ଆଜ୍ଞା।
ହ୍ୟାଲୋ ବନ୍ଧୁ ବନ୍ଧୁ।
ଯା ହଉ।
ବୁଝିଲ ବନ୍ଧୁ ସେଥିପାଇଁ କି ମୁଁ ତ ଆମର କଣ କହିଲେ ଗଲେ ବନ୍ଧୁ ଆମର ଘରୁ ଏବେ ଫୋନ ଆସିବାର ଥିଲା। ବୁଝିଲେ କି, ଆଉ ମୁଁ ଟିକେ ଘର ଆଡେ ଯିବି ବୁଝିଲେ ବନ୍ଧୁ। ଘରେ ଟିକେ କାମ ବି ଅଛି ହୁଁ। ବୋଉ କହୁଥିଲେ କି ବାରିରେ ଶାଗ ବୁଣାବୁଣି କରିବା ପାଇଁ। ଆମ ସେ ବାରିରେ ହଁ ଶାଗ ହିରା ବୁଣାବୁଣି ହଉଛି ଯେ
ଠିକ୍ ଜାଣିଲେ ବନ୍ଧୁ।
ହଁ ମୁଁ ଟିକେ ଯିବି ଦେଖିବି ଶାଗ ମାଗ ଟିକେ ବୁଣାବୁଣି କରିବି।
ଆଜ୍ଞା ଦେଖିକି ଖରା ହଉଛି ଦେଖିକି ଲଗାନ୍ତୁ ଶାଗ।
ଛାଇ ତଳେ ଅଛି ଛାଇ ବି ଛାଇ ତଳେ ତ ଗଛ ଚାଲି ଅଛି ତା ତଳେ
ଆଉ ଭୂ ଆଉ ଭୂମିକମ୍ପ ହବାର ସମ୍ଭାବନା ଅଛି ଜାଣିଲେ ବନ୍ଧୁ।
ହଁ ଆଜି ଦେଖୁଥିଲି ସମ୍ବାଦ ପ -ପ ପତ୍ରରେ।
ସମାଦପତ୍ରରେ ମୁଁ ବି ସକାଳେ ଦେଖୁଥିଲି ଭୂକମ୍ପ ହବାର ସମ୍ଭାବନା ଅ ଅଛି। ଆପଣ ଟିକେ ଆପଣ ଟିକେ ସତର୍କ ରୁହନ୍ତୁ ଆଉ ଆପଣଙ୍କ ଘର ପାଖରେ ବି ସମ ତ ସତର୍କ କରିଦିଅନ୍ତୁ ଆଜ୍ଞା ହଉ ବନ୍ଧୁ ରଖ। ମୁଁ ରଖୁଛି ମୋର ବି କାମ ଅଛି ଆଜ୍ଞା ମୁଁ ଯାଉଛି ଗାଧୋଇବି ଆଜ୍ଞା।